ହ୍ୟାଲୋ
ହଁ। ହଁ ହ୍ୟାଲୋ
ହା ଲୋ
ଓ ମୋ କଥା ଶୁଣା ଯାଉଛି ହଁ ଜୟଗୁରୁ ହଁ ଶୁଣ ଗଲା
ଠିକ ଅଛି ହଁ ଜୟଗୁରୁ ଆଉ କଣ କରୁଥିଲୁ
କଣ ଶୋଇଥିଲି ଏଇଠି ଖାଇକି ଟିକେ ଗଡୁଛି ଆଉ
ଓହୋ ଆଜି କଣ ବନେଇଥିଲୁ ଏଇ ତ ଆଉ ସେ ହୁଁ।
ଭାତ ଡାଲମା ଭାତ ଡାଲମା। ଆଉ ଭଜା ଭାଜିଥିଲି ଜହ୍ନି ଭଜା। ଆଉ ସେଉ ବୁନ୍ ସେଉ ପକେଇ ଦହି ସେଉ ବନେଇଥିଲି ଆଉ ତାପରେ ଭେଣ୍ଡି ଗୋଟା ଭଜା ଭାଜିଥିଲି ଛୁନ୍‌ ଛୁନିଆ ଶାଗ ଭାଜିଥିଲି।
ତୁ ଏତେ ପ୍ରକାର କରିପାରୁଛୁ ନା ଏ ଖରା ଗରମ କୁ ହଁ ତ ମା ଅଛନ୍ତି ସଜେଇ ସଜେଇକି ଥୋଇ ଦଉଛନ୍ତି ଆଉ ତୁ ଏତିକି କରି କରି ଦଉ ଚଟ ଚାଟେ କିନି ହାତ ବୁଲେଇ ଦଉଚୁ ଆଉ ନାଇଁଲୋ।
ହଁ।
ସେ ସେଇଆ ପରା ଏଇ ମୁଁ ପା କଲି କାଟି ବାଛିିକି ଗୋଟେ ଆଇଟମ୍ ଡ଼ାଲମା ରୁ ଆଉ ଗୋଟେ ଭଜା ପାଖକୁ ଗଲାବେଳକୁ ମୋତେ ତ କାହିଁ କାଟ୍ ତୁଜିି ଭାଟି
କାହିଁ କେଜାଣି ମତେ ଏଥର କିଜୁ ମତେ ଏଥର ଭାରି କାଟୁଚି ମୋତେ ସେ ଯେଉଁ ସୁଗାର ଟିକେ ବାହାରିଛି ନା ମୋତେ ସେଇଥିପାଇଁ ବୋଧେ କାଟୁଚି ଦେହ ହାତ ମାନେ ପୋ ଦୁଇଟା ଆଇଟମ୍ କରି ଦେଲା ପରେ ତିନିଟା ଆଡ଼କୁ ବି ଡର ମାଡ଼ୁଛି ଆଉ ଗୋଟେ କଣ କରିବାକୁ ବି
ଓହୋ।
ଦେହ ହାତ ଖାଲି ଦରଜ ହେଇଯାଉଛି ଟିକେ ଟିକେ
ହୁଁ
ଯେମିତି ଲାଗୁଛି ପୁରା ବଳ ପାଉନି। କିନ୍ତୁ କାଟୁଛି ଆଉ କେମିତି କରିକି ଛୁଆଙ୍କୁ ଖୋଇ ପେଇ ଦେବି ମତେ ଖାଲି ଆଗେ ସେଇଟା ଗୋଟେ ବଡ଼ ଚିନ୍ତା। ଯାହା ଟିକେ ଫାଙ୍କା ହେଲେ ମଣିଷ ଟିକେ ଫାଙ୍କା।
ହୁଁ
ଆଉ ଏଥର କଣ ତ ରଜରେ ତ ବଢ଼ିଆ ଦୋଳି ହେଇଥିଲା ବଢ଼ିଆ ପୁରା ଫଟୋ ଫଟ ଦେଖିଲି ସବୁ ଛାଡିଥିଲୁ
ହଁ ବୁଲିବାକୁ ଯାଇଥିଲି ସେଠି ଶଙ୍ଖ ଭଙ୍ଗା କମ୍ପିଟିସନ୍ ବି ହଉଥିଲା।
ହଁ
ହଁ
କିଏ ଫାର୍ଷ୍ଟ ହେଲା ବେ ଶଙ୍ଖ ଫୁଙ୍କାରେ
ଉଁ ସେଇଟା ନା ବତେଇଲେନି କହିଲେ ତା ପରଦିନ ବତେଇବୁ। କିନ୍ତୁ ଯୋଉମାନେ ଶଙ୍ଖ ଫୁଙ୍କା କମ୍ପିଟିସନ୍ ରେ ଭାଗ ନେଇଛନ୍ତି? ସେ ତାଙ୍କ ହଜ୍ବେଣ୍ଡ ମାନଙ୍କୁ ଯଦି ଆଣିକି ଆସିବେ ତାହେଲେ ତାଙ୍କୁ ପ୍ରାଇଜ୍ ମିଳିବ ନହେଲେ ମିଳିବନି।
ଓହୋ ହ ଆଉ କିଏ ଭାଉଜ ହରିକା ଶଙ୍କ ଫୁଙ୍କିଥିଲେ?
ନା କେହି ଫୁଙ୍କି କେନି ।
ହଁ ହଁ ହଁଁ
ହୁଁ
ଆଉ ସିଏ ଆର ଭାଉଜକୁ ତ ଧରେଇ ଦେଇଥାନ୍ତ ସିଏ ଏକା ଥରେ ତ ଫୁଙ୍କିଥାନ୍ତା ଦିନମାନ ବସିକି ଆଉ
ହଁ
ଏମତି ଆଉ କଣ ତା ଜନ୍ମଦିନ ବି ଏବେ ଗଲା? କଣ କେମିତି ପାଳନ କଲୁ। କିଏ କିଏ ସବୁ ଆସିଥିଲେ?
ସମସ୍ତେ ଆସିଥିଲେ। ଦିଦିଙ୍କ ଘର ଫ୍ୟାମିଲି ଟୋଟାଲ ଦିଦି ବାପା, ଭାଇ, ପୁଅ ଆସିଥିଲେ ଆଉ ତାପରେ ଭାଉଜ ଘର ଫ୍ୟାମିଲି ତାଙ୍କର ସୁ ଟୋଟାଲ ଆସିଥିଲେ।
ହୁଁ
ଉ ହଁ କେବଳ ତାଙ୍କ ଶ୍ୱଶୁର ଆସି ନଥିଲେ।
ଆଚ୍ଛା ହ
ହଁ ତାପରେ ବାକି ମୋ ମମି ଆସିଥିଲା। ଆଉ ମୋ ମଉସା ମାଉସୀ ଆସିଥିଲେ। ଆଉ ଏଇଠି ଘର ପାଖରେ ଦି ଘର ଡକା ହେଇଥିଲା। ସେ ଛୁଆ ମାନେ ଆସିଥି
ଅଁ ହଁ
ହଁ ଏତିକି ସବୁ ଆସିଥିଲୁ। ଆଉ ତାପରେ ହେଇଥିଲା ପୁରୀ ହେଇଥିଲା ଖିରି ହେଇଥିଲା। ଆଉ କାବୁଲି ଚଣା, ଆଳୁ, ପନିର ତରକାରୀ ହେଇଥିଲା।
ଓହୋ।
ମିଠା ମିଠା ଆଉ। ହୁଁ କେକ୍ କଟା ହେଲା ବହୁତ ଏନଜୟ କଲୁ ଆଉ।
ଅଁହଁ।
ହୁଁ।
ଯା ହଉ କିଏ ସବୁ ସଜାସଜି କିଏ କରିଥିଲା? ତମ ହିରୋ।
ହଁ।
ଆ ଯା ହଉ। ବଡ ଭାଗ୍ୟ ତୋର।
ହୁଁ ଏଁ। ସେ ତା ପୁଅ ବେଲୁନ ଲଗେଇଥିଲା ପୁଅ।
ଓହୋ ହଁ ହଁ
ଉଁ ବେଲୁନ ଦାୟିତ୍ଵ ତାଙ୍କର ପୁଅ ଲଗେଇଥିଲେ ବେଲୁନ ସବୁ ନିଜେ ଫୁଙ୍କିକିରି ନିଜେ ବାନ୍ଧିଚନ୍ତି ବେଲୁନ ସବୁ ପୁଅ ଲଗେଇଚନ୍ତି ଆଉ ଇ ଇଏ ତାଙ୍କର ସବୁ ଯୋଗାଡ଼ ଯନ୍ତ୍ର ସବୁ କରିଥିଲେ। ଆଉ ମୋ ଦିଦି ତାଙ୍କର ର ଖିରି, ତରକାରୀ ବନେଇଲେ ଆଉ ଭାଉ ଭାଉଜ ଆସିଲେ ପୁରୀ ବେଲି ଦେଲେ ଦିଦି ଛାଣିଲେ। ଆଉ ବାକି ମୁଁ ରହିଲି ମୁଁ ମୋର ମେକଅପ ରେ ବିଜିଥିଲି ଆଉ।
ଓହୋ। ଯା ହଉ।
ହୁଁ ନିଜେ ନିଜେ ବସି ସଜ ହଉଥିଲି। ତାପରେ ମୋ ମମି ଆସିଲା ସେ ତାର ଖୋପା କରିଦେଲା ଆଉ।
ଉଁ ହୁଁ। ଆଉ ମମି ହେରିକା ଯୋଉ ଗୁରୁବାର ଦିନ ଫେରିଲେ ବୋଧେ ନାଇଁ କି?
ହଁ ସେମାନେ ବୁଧୁବାରୁ ଆସିଲେ ଗୁରୁବାରେ ପହଞ୍ଚିଲେ। ତାଙ୍କୁ ପ୍ରବଳ ଥଣ୍ଡା।
ଓହୋ।
ହୁଁ। ହଁ ପୁରା ମୋ ବାପାଙ୍କର ତ ଆଖିରୁ ପାଣି ଗଳୁଥିଲା ମୋ ବାପା ଆସିନଥିଲେ ସେଥିପାଇଁ ତାଙ୍କ ଦେହ ବହୁତ୍ ଖରାପ ଥିଲା। ମମିର ବି ଭଏସ ପୁରା ବସି ଯାଇଥିଲା କଥା କହିପାରୁନଥିଲା ଜବର ଦସ୍ତି ଖାଲି ଆସିଥିଲା ପୁଣି ପଳେଇଲା ବାପାଙ୍କ ପାଇଁ ପେକ୍ କରିଦେଲି ନେଇକି ପଳେଇଲା।
ଉଁ ହୁଁ।
ହୁଁ।
ତାହେଲେ ଏତେ ଜୋର ସବୁ ଥଣ୍ଡା ଫଣ୍ଡା ହେଇଯାଇଚି ନାଇଁ କି?
ହଁ ଆଉ ପିଲାମାନେ କଣ କରୁଛନ୍ତି?
ଇଏ ସହ ତଳେ ଖେଳୁଛନ୍ତି କିଏ ଡ୍ରଇଂ କରୁଚି କିଏ ବାଡିଆ ପିଟ୍ ପିଟା ଏମିତି ସବୁ ଚାଲିଚନ୍ତି ତାଙ୍କର ତଳେ ଆଉ।
ସାନଟା
ସେ ସାନ ତ ଦୁଷ୍ଟ ବହୁତ ହଉଛି ଆଉ। କାଲି ଟିକେ ଟିକେରେ ନନା ଏଇ ଏବେ ଆସିଲେ। ଆସିଲେ ତାଙ୍କୁ ଏଇ ଖାଇବାକୁ ଦେଇ ଦେଇକି ଆସିଥିଲି ମୁଁ କହିଲି ତମେ ତମର ଖାଉଥା ମୁଁ ଟିକେ ଖାଲି କଥା ଅଛି ଟିକେ କଥା ହେଇଯାଏ ଆଉ ଏମିତି ଆଉ।
ରୋଷେଇ କଣ କରିଥିଲେ?
ରୋଷେଇ ଆଜି ହେଇଥିଲା ଆମର ଏ ଯୋଉ ବୁଟ ଆଉ ପନିର ପକେଇକି ତରକାରୀ ହେଇଥିଲା।
ହୁଁ।
ଆଉ କଲରା ଭଜା ଶାଗ ଭଜା। ଆଉ ଏତିକି ତ କରିଛି ଆଉ ଭାବୁଥିଲି ଟିକେ ପାମ୍ପଡ ଛାଣିଦେବି ବୋଲି। ଆଉ ଛାଣି ପାରିଲିନି ଆଉ ଆମ୍ବ ଥିଲା ଆମ୍ବରେ ଏ ସବୁ ଖାଇ ଦେଲେ ଆଉ।
ହୁଁ ଏଥର ରଜରେ କଣ ସବୁ କରିଥିଲ?
ନା ଏଥର ରଜ ମୋର ଶୁଖିଲା। ଏଥର ରଜରେ ଏମିତି ଆଉ କିଛି ବିଶେଷ କରିନି କି କୁଆଡେ ଆଉ ଯାଇନି ଟିକେ। କାମ ରହିଗଲା ଘରେ ଆଉ କହିଲି ଏ ବର୍ଷ ଆଜି ଜୀବନୀ ଆର ବର୍ଷକୁ ଟିକେ ଯିବା ଆଉ ଯୁଆଡେ ଯିବା କଥା ଆଉ ଭାବିଥିଲି ବହୁତ ଜାଗାକୁ ଯିବି ଟିକେ ବୁଲି ଯିବି ବୋଲି କିନ୍ତୁ ଏମିତି ପରିସ୍ଥିତି ହେଲା ଯେ ଆଉ କୁଆଡେ ଯାଇପାରିଲିନି। ଆଉ ଘର ଭିତରେ ଜାକି ହେଇକି ରହିଲି ଆଉ। ଏଇ ଖାଲି ଚକୁଳି ଟିକେ କରିଦେଇଥିଲି ଆଉ ଟିକେ ଏ ଏ ଉଁ ଦହିବରା କରିଦେଇଥିଲି ଆଉ କିଛି କଲିନି।
ଦହିବରା କେମିତି ବନେଇଲ?
ଦହିବରା ଏଇ ମୁଁ କଣ କରେ ନା ବିରି ଅଧାକୁ ଚାଉଳ ଅଧା ପୁରା ଅଧା ଅଧା। ୟାର ପରିମାଣ ଯେତିକି ତାର ପରିମାଣ ସେତିକି ତାକୁ ଆଗ ବତୁୁରେଇ ଦେଇଥିଲି। ତାପରେ ଦୁଇଟାକୁ ବାଟି ଦେଇକି ଚାରି ପାଞ୍ଚ ଘଣ୍ଟା ଏମିତି ବାହାରେ ଥୋଇଦିଏ। ସିଏ ଟିକେ ଫୁଲି ଫୁଲି ଯାଏ ତ ତାକୁ ଆଉ ଟିକେ ଭଲକି ଟିକେ ଫେଣି ଦିଏ। ଫେଣିଦେଲା ପରେ ତାକୁ ଜଣେ ଛାଣି ଦେଇଥିଲେ। ଛାଣିକି ମୁଁ ସାଙ୍ଗେ ସା ସାଙ୍ଗେ ପାଣିରେ ହିଁ ପକେଇଦିଏ ପାଣିରେ ପକେଇ ଦେଇକି ତାକୁ ଛାଡିଦେବି ତିନ ଚାରି ଘଣ୍ଟା ତାପରେ ଯେତେବେଳେ ଖାଇବା ସମୟ ହେଇଯିବ ତ ସେତେବେଳେ ଆଣିକି ଟିକେ ଦହି ପକାଏ ଆଉ ଟିକେ ଛୁଙ୍କ ଆଗେ ଦେଇ ଦେଇଥାଏ। ଆଉ ତାପରେ ହଲକା ଦହି ଟିକେ ପକେଇ ଦେଇଥାଏ ତା ବାଦେ ଏଇ ଆଳୁଦମ କରୁ ଆଳୁ ଦମ ଯେମିତି ଆମର ଆଳୁକୁ ସିଝା ହେଇକି ତାପରେ ଯେମିତି ମସଲା ଯେମତି ଆମ ଅଦା ଟମାଟର ମସଲା ଦେଇକି କରି ପାଉଡର ଦେଇକି ଆଁ ଡାଲଚିନି ଗୁଜୁରାତି ଗୁଣ୍ଡ ପକେଇକି ମାନେ ଏମିତି ମସଲା ଟା ଯେମିତି କଷା ହେଇକି କଷା ହୁଏ।
ତାପରେ ଏ ଆମର ସେ ଆଳୁଦମ ହେଇଗଲା ପରେ ତାପରେ ମଟର ତରକାରୀ ହୁଏ। ମଟର ତରକାରୀ ଯେମିତି ମଟରକୁ ବତରେଇ ଦେବେ। ବତୁରେଇ ଦେଲା ପରେ ମଟର କୁ ଖାଲି ଇ ଇ ଯୁ ଘୁଗୁ ଏଇ ଯୋଉ ଆମର ଆଳୁଦମର ଘୁଗୁନି ଟା ସିଏ ଅଲଗା ଟାଇପର ହୁଏ ସିଏ ଖାଲି ସେମତି ସିଝା ହୁଏ ଖାଲି ଲୁଣ ପକେଇକି ସିଝା ହୁଏ।
ହୁଁ।
ତାପରେ ତାକୁ ଖାଲି ଗୋଟେ ଛୁଙ୍କ ଦିଆ ହୁଏ। ଆଉ କିଛି ନାହିଁ ସେତିକି ତାପରେ ତାକୁ ଯେତେବେଳେ ଆମେ ଯୋଗାଡିକି ମାନେ ହେଲା ଯେ ତି ଆଗେ ଆଳୁଦମ ପ ଆଗେ ଘୁଗୁନି ପଡେ ତାପରେ ଆଳୁଦମ ପଡିବ। ତାପରେ ଆମର ଯେମିତି ରହିଲା ସେଉ ଟିକେ କି ତାପରେ ବିଟଲୁଣ ହଉ କି ଜିରା ଲଙ୍କା ଗୁଣ୍ଡ ହଉ କିଏ କିଏ ବି ପ ଦିନା ଧନିଆର ତାର କୁ ଗ୍ରାଇଣ୍ଡିଙ୍ଗ କରିକି ବି ତା ଚଟଣିଟା ବି ଦିଅନ୍ତି। ସେମତି କରିକି ଖାଇଲେ ବହୁତ ଭଲ ଲାଗେ ତ ସେମିତି ହିଁ କରିଦେ
ହୁଁ। କଇଲେ ପାଣିରେ ବନେଇବେ ମାନେ ପକେଇବେ ବରା ଟାକୁ ହେଲେ ସେଟା କଣ ସାଧା ପାଣି ନା ତା ଦେହରେ
ହଁ ହଁ ନାଇଁ କିଛି ନାଇଁ ସାଧା ପାଣି। ପ୍ଲେନ ପାଣି ଆଉ କିଛି ପଡେନି ସବୁ ହେଇସାରିଲା ପରେ ଲୁଣ ଟିକେ ପଡିବ ଆଉ ଯୋଉ ଉଁ ଉଁ ବରାଟା ବି ହବ ନା ତ ତାଙ୍କର ସେଇଥିରେ ବି ଲୁଣ ବି ପଡେନି ସେ ଆଣ ରେ। ହଁ ସେମିତି ତାକୁ କରିବ ହୁଁ ଲୁଣ ପଡିବନି।
ତମେ ଦହିବରା ଟା ଯେତେବେଳେ ପାଣିରେ ପକେଇବ ପାଣିରେ ପକେଇ ସାରି ଯେତେବେଳେ ଛୁଙ୍କ ଦବ ନା ସେହି ସମୟରେ ହିଁ ଲୁଣ ସବୁ ପଡ଼େ।
ଯେତିକି ଲୁଣ ଆବଶ୍ୟକ ଦେଇଦବ ସେତେବେଳେ ଯାହା ଦବା କଥା ଦବ ଆଉ। ଆଉ। ଆଉ ଧନିଆ ପତ୍ର ପୋଦିନା ପତ୍ର ଟିକେ ଥିଲେ ବେଶୀ ଭଲ ଲାଗେ।
ଏ ବାସ୍ନା ଟା ଟିକେ ଦହିବରା ଆହୁରି ବାହାରେ ମେନ୍ କଥା ହେଲା ଦହିବରା କରିବ ତାର ଚାରି ପାଞ୍ଚ ଘଣ୍ଟା ପରେ ତାକୁ ଯେ ଯେତେବେଳେ ଖାଇବ ନା ତ ସେତେବେଳେ ତା ଟେଷ୍ଟ ଟା ବହୁତ ଧୀରେ ଧରେ ଯେତେ ଦହିବାର ବାସ୍ ହବ ଟେଷ୍ଟ ଟା ସେତେ ସେତେ ଭଲ ଲାଗେ। ଭଲ ତା ଫ୍ଲେବର ଗୋଟେ ବାହାରୀଲା ହଉ ଠିକ ଅଛି ହଁ ହଁ।